ହ ମ୍ୟାଡାମ।
ମ୍ୟାଡାମ୍ ନମସ୍କାର୍।
ନମସ୍କାର କଣ ଖବର?
ହଁ ଭଲ। କେମିତି ଆପଣ କେମତି ଅ
ଆ ଭଲ ଅ ଛି ଆଉ ଆଜି ଶାନ୍ତିରେ ଅଛି ଟିକେ ସକାଳୁ ପହରୁ। କାହିଁକି ନା ଆମର ଅଧେ ଅଧା ରାତିରୁ ବର୍ଷା ଚାଲିଛି।
ହଁ।
ସକାଳୁ ଉଠିକି ଝରକା ଖୋଲିଦେଲା ବେଳକୁ ବରସା। ହଁ ତା କୁ ଦେଖି ଖୁସି ଲାଗିଲା। କିନ୍ତୁ ଦୁଃଖ ତ ବିଷୟ ଏଇଆ ଯେ ମୁଁ କାଲି ରାତିରେ ସଫା କରିଦେଇଛି ସାତ ପେଟ୍ ନାଇଁ କାଲି ଆକ୍ଚୁଆଲିରେ ଆମର ପାୱାର କଟ ହେଇଯାଇ ଥିଲା ସକାଳ ଆଠଟା ରୁ ଗୋଟେ ପର୍ଯ୍ୟନ୍ତ। ତ ମୁଁ ସକାଳେ ଅଳ୍ପ ଟିକେ ମେସିନ୍ ଚଲେଇଥିଲି। ଏପରେ ଲାଇନ୍ ପଳେଇଲା ଆସିଲା ପରେ ବି ଚଲେଇ ଦେଇଥିଲି। ହା ହାଲକା ହାଲକା ଶୁଖିଥିଲା। ମୁଁ କାଲି ରାତିରେ କହିଲି ମୁଁ କହିଲି କାଳେ ଯଦି ପୁଣି ଲାଇନ ଫାଇନ୍ କାଟିଦବ ମୁଁ ଆଜି ରାତିରେ ସଫା କରିଦେଇଥାଏ। କାଲି ପୁଣି ଏଗାରଟା ରାତିରେ ମେସିନି ଚଲେଇଲି। ମୁଁ କହିଲି ସଫା କରିଦିଏ। ସକାଳୁ ଉଠିବି ହାଙ୍କକା ଖରା ଥିବ ସବୁ ବାଡାରେ ବାଲ କୁଇନ ବାଟାରେ ପକେଇଦେବି। ଆଉ ତ ଦେଖିଲା ବେଳକୁ ସକାଳୁ ତ ମୁଁ ଉଠିଲା ବେଳକୁ ତ ଗର୍ଜୁଛି ଯା ଗର୍ଜୁଛି।
ବର୍ଷା ଆଉ ଏଇଟା ଲଘୁଚାପ ହେଇଛି ବୋଧେ?
କଣ ହେଇଛି କେଜାଣି ହଜବେଣ୍ଡ କହୁଥିଲେ କି ଯେ କହିଲେ ପାଞ୍ଚ ତାରିଖ ଯାଏ ଏଇଭଳିଆ ବର୍ଷା ଅଛି। ହଁ ଆଉ ବର୍ଷାଟାକୁ ହୁଁ ପାଞ୍ଚ ତାରିଖ ଯାଏ ବରଷା ଆଉ କୋଉଠି ହେଲା କାଲି ତ ସ୍ନାନ ପୂର୍ଣ୍ଣମୀ ଗଲା ଆଉ ଆଜି ହବ ତଥାପି ଏଇନା ପନ୍ଦର ଦିନ କଣ କମ ଗୁଳୁ ଗୁଳି ଗରମ ହବ
ଏ ବର୍ଷା ହେଇକି ବି ଗରମ ହଉଛି।
ହୁଁ ଭାଇ ଠାକୁର ଏଇନା ଅଣସନ ଘରେ ରହିବେ ପନ୍ଦର ଦିନ ଯୋଉ ଗରମ ସିଏ ବେଶୀ ଦୁଃଖଦାୟକ ପୁଣି ରଥ ରଥଯାତ୍ରା ବେଳକୁ ଯଦି କଣ ବର୍ଷା କରିବ କହୁଛ ନା ଆର ବର୍ଷ କରିଥିଲା ଅବଶ୍ୟ ବର୍ଷା ଟିକେ
ଏ ଏଇ ପାଗୁଲ ର ଜନ୍ମଦିନ ପଡେ କେବେ ଗୋଟେ
ନଭେମ୍ବର ଅ ଅ ସତେଇଶି
ଓ ନଭେମ୍ବର ରେ ମୁଁ ଭାବୁଛି ଗୁଣ୍ଡିଚା ବାହୁଡା ବେଳକୁ ନା କଣ ଗୋଟେ ହେଇଥିଲା ତ ନା ତା ଜନ୍ମ
ହୁଁ। ନା ତା ଜନ୍ମଦିନ ନଭେମ୍ବରରେ ପଡିବ ସେତେବେଳକୁ ହଉଛି ତାର ରହିଯାଇଛି ବହୁତ ଗୁଡେ ପୂଜା ସତ ପ୍ରଥମାଷ୍ଟମୀ ଥିଲା।
ଆଚ୍ଛା।
ପ୍ରଥମ ଏଟା ମାର୍ଗଶିର ମାସର ଜନ୍ମ ବା ହଁ। ପ୍ରଥମାଷ୍ଟମୀ ପଡିଥିଲା, ଆଉ ଇଏ ପାଇଁ ଏଇଭଳିଆ ଆଉ।
ଆଉ ତା ସତ୍ୟନାରାୟଣ ପୂଜା ବାକି
ହୁଁ ବାକି ରହିଯାଇଛି ଆଉ ତାପରେ ଆମର ପୁଣି ସେ ବଡ ଶ୍ୱଶୁର ଚାଲି ଯାଇଥିଲେ ବର୍ଷିକିଆ ହେଇନଥିଲା। ସିଏ ସବୁ ସରିଲା ଏଇ ବର୍ଷ ଦେଖିକି ଯାହା ଯେମିତି କରି ଗୋଟେ ଜୋଡେ କରିଦବାକୁ ପଡିବ ଆଉ ଆଉ ସକାଳ ବ୍ରେକଫାଷ୍ଟ ମୁଁ କହିଲି ଆଉ ସକାଳ ଖାଇବା? ହ୍ୟାଲୋ! ଉପମା।
ସୁଜି ଉପମା କରିଥିଲି।
ଆଚ୍ଛା ଆଚ୍ଛା। ଆଉ ଆମର ମୁଇ କିଛି କରିନି ସିଏ ଏଇ ବର୍ଷାକୁ ଦେଖିକି ବସିଛନ୍ତି ଉମ ଚା ଟିକେ ପିଇ ଦେଇକି ଆଉ ମୁଁ ବି ଆସିକି ଚା ଟିକେ ପିଇକି ବସିଛି। ଇଏ ପୁଅ ତାର ଖାଲି ଖାଇଲା ତାକୁ, ଟିକେ ମ୍ୟାଗି କରିକି ଦେଇଦେଲି ସିଏ ତାର ଖାଇଦେଲା। ହଁ ନା ଠି ଆ ଆ ହେଇଗଲା। ଟିଫିନ ନିଅନ୍ତି ତାପରେ ଆଜି ତାଙ୍କର ସ୍କୁଲ ବି ଛୁଟି ହେଇଯାଇଛି ରେନି ଡେ ପାଇଁ।
ହଁ ହଁ।
ଛୁଟି ହେଇଯାଇଛି ଆଉ ସେଇଭଳିଆ ଇଏରେ ଆଉ। ଚାଲିଛି ଆଉ ଆଉ ଆଜି ରୋଷେଇ କଣ?
ରୋଷେଇ ଆଜି ତ ମଙ୍ଗଳବାର ମୋର ଆ ସାଧା ହଁ ଅରୁଆ ଡାଲମା।
ଆଚ୍ଛା।
ହଁ ଅରୁଆ ଡାଲମା ଆଉ ସେଇ ପୋଟଳ ଆଳୁ ଭଜା କରିଛି। ଆଉ କଣ ପାମ୍ପଡ ଫାମ୍ପଡ ଛାଣିଦେବି ଆଉ।
ହଁ ଆଉ ମୋର ଆଜି ଗରିବି ଆଉ ଟିକେ ଯାଉ ଭାତ, ଡାଲି, ମିଲମିକର ଆଳୁ ତରକାରୀ କରିଦେବି ଆଉ, ହଁ ସିଏ ଆମର ସେଟା ଜାଣିପାରେନା ଗୋଲ ପନିର ଜାଣେ, ହଁ ଯାହା ବୁଝୁଛୁବୁଝ ପେ ଟୁ ଖାଇଦେଲେ ଯାଏ।
ହଁ ଆଉ ତାପରେ ସେ ମିଲ୍ ମିକର ବି ଛୁଆ ମାନେ ଭଲ ପାଇବେ ଖୁସି ହେଉଛନ୍ତି।
ହଁ ସେ ଖାଏ ସେ ସେଇଟା ଭଲ ପାଏ। ସେଟା ହେଇଥିଲେ ଭାତ ଟା କେବଳ ସେ ହାତରେ ଖାଇ ପାରିବନି ମୁଁ ଖୁଆଇଦିଏ ଆଉ ବାକି ଯାହା ହେଇଥିବ ରୁ ରୁଟି ଫୁଟି ପରଟା ଫରଟା ତାକୁ ଛିଣ୍ଡେଇକି ଦେଇଦେଲେ ସେ ଖାଇବିଁ ନହେଲେ ସେ ନିଜେ ଛିଣ୍ଡେଇ ପାରିବନି ଟିକେ ଟିକେ ଯାଉଥିବ ମୁଁ ତାକୁ ଛିଣ୍ଡେଇକି ଦେଇଦିଏ ରୁଟି ହଉ ପରଟା ହଉ ପିଠା ହଉ ସବୁ ଦେଇଦିଏ। ସେ ତାର ନିଜେ ଖାଇବ। ପାଟି କଲେ ତରକାରୀ ଫରକାରୀ ଯାହା ହେଇଥିବ ବସି ଖାଇବ ନହେଲେ କହିବ ମୋତେ କ୍ୟାଚ ଅପ ଦେଇଦିଅ ମୁଁ ଖାଇଦେବି। ଏଇଭଳିଆ କଥା ଆଉ ରଥ ଦେଖିବାକୁ ଆସୁନାହାନ୍ତି। ହାଲୋ। ମୁ କହିଲି ରଥ ଦେଖିବାକୁ ଆସନ୍ତୁ। ହାଲୋ।
ପୁଅ ଉଠିନି ଶୋଇଛି?
ନା ନା ଉଠିଲାଣି ମୁଁ କହିଲି ଇଏ ରଥ ଦେଖିବାକୁ ଆସନ୍ତୁ ରଥଯାତ୍ରାକୁ ବ
ଏବେ ରଥ ଦେଖିବାକୁ ଇଛା ଯେ କଣ କରିବି ରଥ ତ ଯାଇହବନି
ହୁଁ ଛୁଆଙ୍କର ପାଠ ପଢା ଏଇ ଯୋଉ ଇଏ କାଇନା ରଥରେ ଠାକୁର ଗୋଟେ ଦିନ ପୁରା ରୁହନ୍ତି ନା ହଁ ଆମେ ଗତ ବର୍ଷ ଯାଇଥିଲୁ। ହୁଁ ସୁନାବେ ସୁନାବେଶ ରେ ଯେତିକି ଦେ ଦେଖି ନହେବ ବହୁତ ଜାମ ଟି ସେଇ ସମୟରେ କଣ କି ପୁରା ଲମ୍ବା ଲାଇନ ରେ ଥାଏ ନା ଲୋକ ସେ ଭି ବଡଦାଣ୍ଡରେ ହାଉଜାଉ ହୁଅନ୍ତି ଚୋରିର ସମ୍ଭାବନା ଟା ପ୍ରବଳ ବହୁତ ମୁଁ ତ ବୋଧେ ପ୍ଲସ୍ ଟୁ ପ ପ ପଢ଼ୁଥିଲି ଯାଇଥିଲି ସୁନାବେସ ଦେଖିବାକୁ।
ହଁ।
ଥର ସେଇ ଥରକ ଆଉ ମୁଁ ମୋ ଜୀବନରେ ଆଉ ସୁନାବେଶ ଦେଖିନି କିନ୍ତୁ ମାନେ ରଥରେ ଥିଲେ ଠାକୁର ମୁଁ ଦେଖିଛି ଦି ଥର ଖଣ୍ଡେ ଦର୍ଶନ କରିଛି। ଗତ ବର୍ଷ ବି ଆମେ କରିଥିଲୁ। ଅ ମାନେ ନ ହଁ ଭିଡ ହୁଅନ୍ତି କାଇ ହୁଅନ୍ତିନି ରଥରେ ଠାକୁର ବସିଥିବେ ଖୋଲା ଖୋଲି ପୁରା ଖୁଲମ ଭିଡ ହୁଏ କିନ୍ତୁ ବ ଆପଣ ଯଦି ଯିବେ ଲେଟ୍ ନାଇଟରେ ଯିବେ ମାନେ ଧର ଆଜି ରଥଯା ତ୍ରାଟା ରଥଯାତ୍ରା ଚାଲିଥିବ ଆଜି ରାତିଟା ଠାକୁର ରହିବେ ରଥରେ। ରଥରେ ଯୋଉ ଠାକୁର ରହିବେ ଏବେ ଦି ଦିନିଆ ଲେଖାଏ କରିଦଉଛନ୍ତି ନା ତ ଆପ ସେ ଲୋକ କଣ କରନ୍ତି ରାତି ରାତି ସାରା ଦର୍ଶନ କରୁଥାନ୍ତି।
ହୋଉ।
ଆମେ ଗତ ବର୍ଷ ନଅଟା ଖଣ୍ଡ ବେଳକୁ ବାହାରିଥିଲୁ ରାତିରେ ଯାଇକି ପହ ଞ୍ଚିଲା ବେଳକୁ ରଥ ପାଖରେ ହେଇଗଲାଣି ଅ ସାଢେ ବାରଟା ଗୋଟେ ପାଖାପାଖି
ହଁ।
ହୁଁ ଆମେ ଠାକୁରଙ୍କୁ ରଥରେ ଜଗନ୍ନାଥଙ୍କୁ ଦର୍ଶନ କଲୁ ଭିଡ ଥିଲା କିନ୍ତୁ ଏତେ ବି ନୁହଁ ଇଏ ତ ଆରାମସେ କରି ହୋଉଥିଲା ମାନେ ସାଢ଼େ ଦିଇଟା ତିନ୍ ତିନିଟା ଭିତରେ ଆପଣ ଆରାମସେ କରିପାରିବେ ତିନିଟା ପରେ ଭୋର ତିନିଟା ପରଠୁ ଭିଡ ହେଇଯିବ କାହିଁକି ଭିଡ ହେଇଯିବ ନା ଏବେ ରଥଯାତ୍ରା ଦି ଦିନ ଲେଖାଏଁ କରୁଛି ଜଗନ୍ନାଥଙ୍କ ରଥ ଟା ବହୁତ ପଛକୁ ଥାଏ ମାନେ ତା ନେକ୍ସ ଡେ ବି ଲୋକ ଭିଡ ହେବେ ମାନେ ରଥ ଟାଣିବା ପାଇଁ ଖାସ୍ କରିକି ଜଗନ୍ନାଥଙ୍କର ହୁଁ ବହୁତ ମାନେ ମୁଁ ଯାଉ ମୁଁ ହଁ ହଁ। କ୍ଲିଅର ଦେଖି ହବ। ଠାକୁରଙ୍କର ଆମେ ଗତ ବର୍ଷ ଦେଖିଥିଲୁ ଠାକୁରଙ୍କର ଲୁଗା ବଦଳଉଥିଲେ। ପୁରା କ୍ଲିୟର ସେଠି ଆଉ ପକାନ୍ତିନି। ମାନେ ପହଡ ପହଡ ପଡିଯିବା। ବା ଇଏ କରିବା ନାଇଁ ରଥରେ ନା ପୁରା ଖୁଲମ ଖୁଲା ସେଠି କିଛି ନାହିଁ। ଆଉ ଗତ ବର୍ଷ ତ ଜଗନ୍ନାଥଙ୍କ ରଥ ତ ମାନେ କହିଲା ଭଳିଆ ବଡଦାଣ୍ଡରୁ ହଲି ନଥିଲା। ସ-ସେମିତି ଥିଲା। ଲା।
ହଁ।
ହୁଁ। କେବଳ ବଳଭଦ୍ରଙ୍କ ରଥ ଟିକେ ଆଗକୁ ପଳେଇଥିଲା। ତାପରେ ସୁଭଦ୍ରାଙ୍କ ରଥ ବି ଟିକେ ଆଗକୁ ପଳେଇଥିଲା। କିନ୍ତୁ ନହ ନନ୍ଦିଘୋସ ରଥ ଜଗନ୍ନାଥଙ୍କର ଟୋଟାଲି ହଲି ହିଁ ନଥିଲା। ଆମେ ପୁରା ବଡଦାଣ୍ଡରେ ହି ସେ ଏଇଠି ଖାଲି ଠାକ କୁରଙ୍କୁ ଆଣିକି ଯାହା ରଥରେ ବସେଇଥିଲେ। ସେଇଥିପାଇଁ ଗତବର୍ଷ ସମସ୍ତେ କହିଲେ ଜଗା ଆଉ ଏଥର ଯାଉନି। ଅଭିମାନ କରିଦେଇଛି। କାହିଁକିନା ଗୋଟେ ବର୍ଷ ବଳଭଦ୍ରଙ୍କୁ ଥରୁ ଓହ୍ଲଉଥିଲେ ନା ଚଢଉଥିଲେ ପଡିଗଲେନି କି? ଗତବର୍ଷ ତା ପୂର୍ବ ବର୍ଷ ବଳଭଦର ପଡିଗଲେ। ସମସ୍ତେ କହିଲେ ଜଗା ବଡ ଭାଇ ପଡି ଯାଇଥିଲେ ବୋଲି ଜଗା ଏଥର ଆଉ ଯାଉନେଇ ରାଗିକି। କିନ୍ତୁ ଠାକୁରଙ୍କୁ ଯାଇକି ଆରାମ୍ସେ ବହୁତ ତୁ ସ୍ନେହ ଭାଇ ଭଉଣୀ ଆଉ କାଲି ତ ଯାଇଛି ସ୍ନାନ ପୂର୍ଣ୍ଣିମା।
ହ।
କାଲି ହେଲେ ଟିକେ ବର୍ଷା ଟା କରିଥାନ୍ତା। ସ୍ନାନ ପୂର୍ଣିମାରେ ଭଲ ଲାଗି ଥାନ୍ତା ବହୁତ୍ ଗୁଳୁ ଗୁଳି ଏତେ ଗୁଳୁ ଗୁଳି ଗରମ ଯେ ଆଉ ପୁଣି ଅ ଏସି ଟା ଲଗେଇ ବସିିବ କେତେ ସମୟ ଲଗେଇ ବସିବ। ମୁଁ କନଷ୍ଟାଣ୍ଟ ଏସି ରେ ପୁରା ରହିଲେ ମୋ ଦେହ ହାତ ବଥା ହେଇଯାଇ
ପୁରା ବଥା ହେଇଯିବ ତ ପୁରା ସେ ଉ ଉଁ ହେଇଛି ଏତେ ସମୟ ପୁରା ତା ଭିତରେ ରହିଲେ। ବାହାରିକି ଆସିଲା ବେଳକୁ ବି ଇଏ ଲା ଗିବ ଏସି ରେ ଯଦି ରହିଲୁ ଆଉ ବାହାରିକି ଆଣିଲୁ ପଦାକୁ ଆଉ କିଛି ଇଚ୍ଛା ହବନି। କରିବା ପାଇଁ।
ନା ବା କିଛି ଇଛା ହବନି କରିବା ପାଇଁ। ସେଇଥିପାଇଁକା ଏସି ଟା ବି ବେଶୀ ଲଗେଇ ମୁଁ ରାତି ସାରା ଯଦି ଏସିି ରେ ଶୋଉଛି ସକାଳୁ ଉଠିବି ପାଦ ପକେଇ ପାରିବିନି।
ନା।
ମୁଁ ଆଗ ମାନେ ବେଡ୍ ରୁ ତଳକୁ ଗୋଡକୁ ଲମ୍ବେଇ ଆଗ ବସିବି ପାଞ୍ଚ ମିନିଟ ଖଣ୍ଡେ। ତାପରେ ଉଠିକି ଯିବି। ଗୋଉଠି ପୋଇଠି ସବୁ ବତ୍ ଥା ହେଇକି ଧରିଦିଏ ପୁରା। ଦରଜ ହେଇକି ବଥା ହେଇକି ପୁରା ଧରିଦବ। ତାପରେ ମୁଁ ଟିକେ ଘର ଭିତରେ ଏପଟ ସେପଟ ହେଲେ ତାପରେ ଯାଇକି ଯାହା କାମ କରିବା କଥା କରିବି। ଇଏ କରିବି।
ହୁଁ।
ନହେଲେ ମୁଁ ପୁରା ଗୋଡ ହାତ ପୁରା ଧରିଦବ। ମାନେ ବେଶୀ ଗୋଇଠି ଟା ଆଉ ପାଦ ଟା ବଥା ହେଇକି ଫୁଲିଯାଏ। ମଝିରେ ମଝିରେ। ସେଭଳିଆ ହେଲା ବେଳକୁ ବହୁତ କଷ୍ଟ ଆଉ କଣ?
ହଁ।
ଏଇଭଳିଆ। ଆଜି ତାହେଲେ ଆପଣଙ୍କର ଅରୁଆ ନାଇଁ କି? ଆମର ଉଷନା ଆମର ମଙ୍ଗଳବାର ଫଙ୍ଗଳବାର। ହଁ ବହୁତ ଲୋକ ବି ମଙ୍ଗଳବାର ଅରୁଆ ଖାଆନ୍ତି। ଗୁରୁବାର ଖାଆନ୍ତି। ସୋମବାର ଖାଆନ୍ତି। ଆମର ଶୁକ୍ରବାର ବନ୍ଧ। ଶୁକ୍ରବାର ବିନା ପିଆଜ ରସୁଣ
ହଁ ଶୁକ୍ରବାର ଅଧା ଲୋକ ତ ଶୁକ୍ରବାର ଯିଏ ସନ୍ତୋଷୀ ମା କରୁ
ନା ଆମର ସମ ମର ସନ୍ତୋଷୀ ମା ନୁହଁ। ମୁଁ ହଉଛି ଠାକୁର ବୟ ଭୁ ଲକ୍ଷ୍ମୀଙ୍କର ପୂଜା କରେ ସେଥିପାଇଁ ଆମର ଶୁକ୍ରବାର ପିଆଜ ରସୁଣ ମୁଁ ତ ବିଲକୁଲ ଖାଏନି। ଶୁକ୍ରବାର ମାନେ ମୁଁ ପୁରା ଉପାସ ରହିଯାଏ ଶୁକ୍ରବାର ଉପାସ ରୁହେ। ଆଉ ହଜବେଣ୍ଡ ହଜବେଣ୍ଡ ବି ଘ ଅଫିସ ଯାଆନ୍ତି ଯଦି ଘରୁ ଟିଫିିନ ନେଇଯାଇଛନ୍ତି ତ ଠିକ୍ ଅଛି। ନହେଲେ ସେଇଠି ଦେଖ କୁହନ୍ତି ଅଫିସ ପାଖାପାଖି ଯଦି କିଛି ମନ୍ଦିର ଫନ୍ଦିର ବା କିଛିଏ ମିଳିଲା ବିନା ପିଆଜ ରସୁଣ ରେ ତାହେଲେ ଯାଇ ସେଠି ସେ ସାଧା ତ ଖାଇ ଦେଇ ଆସନ୍ତି ହଁ ନହେଲେ ଘରେ ମୁଁ ଶୁକ୍ରବାର ପିଆଜଟେ କାଟେବି ନାହିଁ।
ନା ମୋର ଟୋଟାଲ ନାଇଁ ମୋର ପୁରା ଫାଷ୍ଟି ଥାଏ। ନା ମ ହେଲେ ମୁଁ ଫ୍ରୁଟ୍ସ ଫ୍ରୁଟ୍ସ ଖାଏ ନହେଲେ ନାହିଁ। ସନ୍ଧ୍ୟାବେଳେ ପୂଜା ସ ସାରିକି ମାଆଙ୍କ ପାଖରେ ଭୋଗ ଲଗେଇଥାଏ ସେୟକୁ ଖାଇଦିଏ। ଆଉ କିଛି ନାହିଁ ଶୁକ୍ରବାର ଟା ମୋର ପୁରା ଭୋଗ ଅ ଘରେ ଆପଣ ଯାହା ହଉ ମାଙ୍କ ପାଖରେ ମିଠା ଜିନିଷ ହିଁ ଲାଗିବ। ବାହାରୁ ମିଠା କିଣିକି ଆଣିକି ଦେଇପାରିବେ ନହେଲେ ଘରେ ଯେକୌଣସି ଜିନିଷ ବେଇକି ଦେଇପାରିବ ମୁଁ ବେଳେବେଳେ ଖ ଖିୀ ବନେଇଦିଏ। ବେଳେ ବେଳେ ସୁଜି ଖିରି ବନେଇ ଦିଏ। ଥରେ ଦିଥର ସିମେଇ ଖିରି ବନେଇ ଦେଇେଥିଲି। ଏଇଭଳିଆ ସବୁ ମାଆଙ୍କ ପାଖରେ ସବୁ ଖିରି ସେଟା ଟିକେ ମେନ୍ ଭୋଗ ନା ସେଇଟା ଲାଗେ। ହଁ ଯିଏ ନପାରିବ ଗୁଡ଼ ଲଗେଇବ।
ହଁ ହଁ ହଁ